ଆଜ୍ଞା ଭାଉଜ ନମସ୍କାରେ ଶୁଭ ସନ୍ଧ୍ୟା।
ହୁଁ ହୁଁ କୁଅନ୍ତୁ?
ଆଉ କଣ କରୁଚନ୍ତି ଆପଣ ଏବେ?
କୁଅନ୍ତୁ କେମିତି ଅଛନ୍ତି ଭଲ ଅଛନ୍ତି ତ?
ହଁ ମୁଁ ଭଲ ଅଛି ଯାହା ହଉ ଏତେ ଦିନି ପରେ ମୁଁ ଟିକେ ଲଗେଇଲି ଆପଣଙ୍କୁ ନମ୍ବର ଟା ଦେଖି ଦେଖିଲି ମୋ ଟିକେ ମନ ପିଇଲାମୁଁ କହିଲି ଭାଉଜ କଣ କରୁଚନ୍ତି ମୁଁ ଟେ ଲଗେଇ ଦେଲି ଆପଣଙ୍କୁ।
ହଉ ହଉ ଭଲ କଲେ ଆଉ।
ଆଉ ଘରେ ସବୁ କଣ କେମିତି ସବୁ ଭଲ ବାପା ମା ଭାଇ ଭଉଣୀ କଣ ଦେହ ପା କେମିତି କଣ ସବୁ?
ହଁ ସମସ୍ତେ ଭଲ ଅଛନ୍ତି ଟିକେ ଝିଅର ଦେହ ଟିକେ ଖରାପ ହେଇଯାଇଥିଲା ଚାରି ଦିନି ଖଣ୍ଡେ ହବ। ଟିକେ ଚାରି ଦିନି ନୁହେଁ ତ ମାନେ ଛଅ ଦିନି ବହୁତୁ ମେଡିସିନ ଫେଡିସିନ ଦେଇକି ଏବେଟି ଟିକେ କମିଚି ଆଜି ଆଉ ବହୁତୁ ମାନେ ଅସୁବିଧାରେ ଛୁଆ ଟିକି ରଖିଚୁ ଆଜି
ଓହୋ କଣ ହେଇଚି କି ଦେହ?
ସେ ଟିକେ ଭାଇରାଲ ମାନେ ଜର ହେଇଯାଇଚି। ନାଇ ଜର ଟିକେ ହେଇଯାଇଥିଲା ଆଉ କଟକ ନେଇଥିଲୁ ସେଠି ଦେଖେଇଥିଲୁ କମିଲାନି ପୁଣି ଯାଜପୁରୁ ନେଇଥିଲୁ। ତବେ ଦେଖିକି ଆଣିଚୁ କମିଚି ସାରର୍ଙ୍କୁ ବି ଫୋନ ରେ କଥା ହଉଚୁ ଆଉ। ମେଡିସିନ ଲେଖୁଚନ୍ତି ସେ ଆଉ କହିଲେ ଆଉ।
ଓହୋ।
ଛୁଆଙ୍କ ଦେହ ପା ହେଲେ ଜାଣିଥିବ କେତେ ଅସୁବିଧା ଆଉ। ଖାଇବା ପିଇବା ବି ଅସୁବିଧା ସବୁ ମନ ବି ସମସ୍ତଙ୍କର ଭଲ ରହିବନି। କଣ କହିଲେ?
ମୁଁ କହିଲି ଝିଅକୁ ଏବେ ବୟସ କେତେ?
ଏଗାର ମାସେ ହେଇଚି ପୁଅ ପୁଅ ଛଅ ବର୍ଷର ହେଇଚି ଆଉ ଝିଅକୁ ଏଗାର ମାସ।
ଅହ। ଏଗାର ମାସ ମାନେ ସେ ଟିକେ ତ ଏଇନା ରୋଗ ପ୍ରତିରୋଧ ଶକ୍ତି ଟିକେ ଏତେ ବି
ନାଇ ଏବେ ଟିକେ ଋତୁ ପରିବର୍ତ୍ତନ ହଉନି କି? ଏବେ ଟିକେ ଗ୍ରୀଷ୍ମ ଋତୁ ଯାଇଚି ବର୍ଷା ଋତୁ ତୁର ଆରମ୍ଭ ଯେହେତୁ ସେଥିପାଇଁ ଟିକେ ମୌସୁମୀର ପ୍ରଭାବରୁ ବର୍ଷା ଟା ହେଉଚି। ଆଁ ସେଥିପାଇଁ ତାର ଟିକେ ଦେହ ଟିକେ ଥଣ୍ଡା ଟା ଗାଧେଇଦବାରୁ ଦେହ ଟା ଟିକେ ଥଣ୍ଡା ହେଇକି ଏମିତି ହେଇଗଲା ଆଉ।
ମାନେ ଋତୁ ପରିବର୍ତ୍ତନ ସହିତ ଆମକୁ ଟିକେ ଆମ ଯୋଉ
ଜଗିକି ରହିବାକୁ ଟିକେ ଦରକାରେ ଏଇ ଏଇ ଋତୁ ଋତୁ ପରିବର୍ତ୍ତନ ଋତୁର ସଂଯୋଗ ଟା ଟିକେ ଆମ ଦେହ ପାଇଁ ଟିକେ କ୍ଷତିକାରକ ଯୋଉଟା କି ହଜମ କରିବା ଶକ୍ତି ଟା କମି ଯାଏ। ଥାଏ ଆମର ରୋଗ ପ୍ରତିରୋଧ ଶକ୍ତି ବି ଟିକେ କମିଥାଏଁ ଯେହେତୁ ତୁ ଟିକେ ଆମକୁ ଏରେ ରହିବାକୁ ପଡେ। ଆଉ ଛୁଆଙ୍କୁ ବେଶୀ ଟିକେ ସଚେତନ ହିସାବରେ ରହିବାକୁ ପଡେ ଏଇ ଋତୁ ବର୍ଷା ଋତୁ ତ ଜାଣିଥିବେ କେମିତି ଡେଙ୍ଗୁ ଜର ମ୍ୟାଲେରିଆ ଜର। ଆ ସେଥିପାଇଁ ଛୁଆଙ୍କୁ ମସୁରୀ ଟାଣିକି। ଶୋଇଦବା ଛୁଆଙ୍କ ଯତ୍ନ ନବା ନିହାତି ଦରକାର ବଡ ଲୋକ ବି ସେଟା। ଉଁ ମାନେ ମସୁରୀ ଟା ଆଣିକି ଶୋଇବା ଦରକାର।
ଆଜ୍ଞା ଛୁଆଙ୍କ ସ୍ୱାସ୍ଥ୍ୟ ଆଗ ଦରକାର ଆମ ପାଇଁ।
ହୁଁ ହୁଁ ନିଆତି।
ଆପଣ କୋଉଠି ନେଇଥିଲେ କଟକ କୋଉଠି ଶିଶୁ ଭୁବନ ନା କୋଉଠିିକି ନେଇଥିଲା ଆପଣ।
ହୁଁ ସେ ଜଣେ ଅଛନ୍ତି ଶିଶୁ ଭବନ ର ସିଏ ବିଶେଷ ଡାକ୍ତର ଅଛ ଅଛନ୍ତି ସେଇଠି ଆମେ ପୁଅକୁ ବି ଆଗେ ଦେଖାଉ ଏବେ ଝିଅକୁ ବି। ସେଇଠି ତ ଆରମ୍ଭରୁ ଦେଖଉଛୁ ଆଉ ଯେତେ ଡାକ୍ତର ବୁଲିଲେ ବି ସେଇ ଡାକ୍ ଡାକ୍ତର ମୋର ବହୁତ ପସନ୍ଦ। ଯେତେ ଅସୁବିଧା ମୋ ପୁଅ ଟାଇମ୍ ରେ ହେଇଥିଲା ଆମକୁ କ କରୋନା ହେଇଥିଲା ସେଇ ଟାଇମ ରେ ପୁଅ କି ବି ସେ ବହୁତ ଉଁ ମାନେ। କାରଣ ଡାକ୍ତରଙ୍କ ପରାମର୍ଶରେ ବହୁତ ଭଲ ହେଇଛି। ହେଲା ଆମୁକୁ କୋଭ୍ କରୋନା ବି ହେଇଥିଲା ସେ ଟାଇମରେ ପୁଅ ର ଫାଷ୍ଟ
ମୋ ଭେଣେଇ ଙ୍କର ନମ୍ବର ଦେବି ଆପଣ କଥା ହେବେ ମୋ ଭାଇଙ୍କର ସେଠି ଭେଣେଇ ରହୁଛନ୍ତି କଟକରେ ତାଙ୍କର। ପୁରା ସବୁ ଡାକ୍ତର ତାଙ୍କର ସବୁ ସେଠି ଚିହ୍ନା ସବୁ। ଡାକ୍ତରଖାନା ଡାକ୍ତର ତାଙ୍କ ସବୁ ଚିହ୍ନା ସେ
ଭିଣେଇ କଣ କରନ୍ତି? ହ୍ୟାଲୋ।
ହାଲୋ।
ହଁ ଭିଣେଇ କଣ କରନ୍ତି ଆପଣଙ୍କର?
ହାଲୋ।
ଆପଣଙ୍କ
ଆଜ୍ଞା ଶୁଭୁଛି।
କିଛି ଶୁଭୁନି ହଁ କିଛି ଶୁଭୁନି।
ମତେ ତ ଶୁଭୁଛି ଆପଣଙ୍କ କଥା ଶୁଭୁଛି।
ମତେ ଶୁଭୁ ନଥିଲା କଁ ହଉ କୁହ କୁହ ଭିଣେଇ କଣ କରନ୍ତି?
ହୁଁ ସେଠି ସେ ଅଛନ୍ତି ଅରଟେଲ୍ ରେ ଅଛନ୍ତି କଟକରେ। କିନ୍ତୁ ତାଙ୍କର ସେଠି ମୁଁ ମେଡାକାଲ୍ ଫେଡିକାଲ୍ ସବୁ ଆମ ଡାକ୍ତରଖାନା ଯାହା ବି ମୋର ସମସ୍ୟା ହଏ ମୁଁ ସେଠି କି ଯାଏ ସେ ସବୁ ବୁଝନ୍ତି।
ହଁ ଭଉଣୀ ବି ସେଠି ରହୁଛନ୍ତି କଟକ ରେ।
ଆଜ୍ଞା କଟକ ରେ ଶିଖରପୁରରେ ରହୁଛନ୍ତି।
ଓହୋ ଶେଖରପୁରୁ ପ୍ରଥମେ ଯୋଉ କଟକର ଏନ
ଆଜ୍ଞା ଆଜ୍ଞା ଯୋଉ ଯୋଉ ପ୍ରଥମ ଯୋଉ ଆମର ପୋ ପୋଲ ଟା ପଡିବ।
ହ ମୁଁ ଜାଣିଛୁ ଜାଣିଛୁ ଜାଣିଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ସବୁବେଳେ ଯାଏ ଯିବା ଆସିବା ଆମର ତ ଏଠି ଟିକେ ସୁବିଧା ନାହିଁ ମେଡିକାଲ ଆମର ସବୁବେଳେ ସେଠି। କଁ କରାଯିବ।
ଆଜ୍ଞା।
ସେଇଥିପାଇଁ ବହୁତ ରାତି ଅଧରେ ବି ଦରକାର ପଡିଲେ ବି ବହୁତ ଅସୁବିଧାରେ ଆମେ ସମ୍ମୁଖୀନ ହଉଛୁ।
ହୁଁ।
ଏ ମନ ସବୁବେଳେ ଦୁଃଖ ରହୁଛି ମାନେ ହଠାତ ଗୋଟେ ଆମେ। ଚାହିଁଲେ ବି ଯାଇପାରିବୁନି ରାତିରେ ଯାଇପାରିବୁନି। ଗୋଟେ କିଛି ଇନକେଶ୍ ହେଲା ବି ଆମେ ଯାଇକି ପହଞ୍ଚି ପାରିବୁନି ଡାକ୍ତରଙ୍କ ପାଖରେ। ସହଜରେ। ଏସବୁ ଅସୁବିଧା ଆଉ।
ହୁଁ।
ସେଇଥିପାଇଁ ଡାକ୍ତରଙ୍କ ହ୍ୱାଟସଆପ୍ ଇଏ ସିଏ ଆମେ ଟିକେ ସାରଙ୍କୁ କହିଦେଇକି ଆଣିଛୁ। ରାତି ରାତିରେ ବି ଦରକାର ହେଲେ ବି ସାର ଆମକୁ ସାହାଯ୍ୟ କରିବେ।
ଆଜ୍ଞା।
ଆଉ ଆଗକୁ ତ ଦୁର୍ଗା ପୂଜା ଆସୁଛି।
ହଁ ହଁ ଦୁର୍ଗା ପୂଜା ସେପଟରେ ଭଲରେ ହୁଏ ନା। ଏବେ ତ ଗଣେଶ ପୂଜା ତମର ଚଣ୍ଡିଖୋଲ ରେ ହବ ନା।
ଚଣ୍ଡିଖୋଲରେ ହବ ଆମର ଯୋଉ ଗଣେଶ ପୂଜା ବହୁତ ଧୁମଧାମରେ ହବ, ବଡ ଆକାରରେ ହବ।
ହଉ ଆମକୁ ଡାକିବ ଆମେ ଯିବୁ ଆଉ।
ଆଜ୍ଞା ଆଜ୍ଞା ଆପଣଙ୍କର ତ ଆପଣଙ୍କର ଶାଶୁଘର ଆଉ ମୁଁ କଣ ଆପଣଙ୍କୁ ଡାକିବି।
ଆଉ ଆପଣ ଡାକି ନ ଡାକିଲେ ଆମେ ଯିବୁନି। ଇନଭାଇଟ୍ ନ କଲେ ଆମେ ଯିବୁନି। ଆପ
ମୁଁ ଏବେଠୁ ମୁଁ ଏବେଠୁ ଆପଣଙ୍କୁ କହି ନିମନ୍ତ୍ରଣ କରିଦଉଛି ମୋ ତରଫରୁ।
ଆର ବର୍ଷବା ଇଏ ଯାଇଥିଲେ ନଅଟା ଦଶଟା ବେଳକୁ।
ଆଜ୍ଞା।
ଜଣ ହୁଁ
ଯାଇଁକି ଭୋଜି ଖାଇଲେନି ଇଏ ପୁଣି ପଳେଇ ଆସିଲେ ଆଉ।
ହଁ, ଆଜ୍ଞା।
ହଉ ହଉ, ଆଉ କଣ କୁହନ୍ତୁ?
ଆଉ ଏବର୍ଷ ରଜରେ କଣ କେମିତି କାଟିଲେ ରଜ?
ରଜ ବହୁତ ଧୁମଧାମ ରେ ଆମ ପଟରେ ହେଲା ଆମେ କାଟିଲୁ। ଆମେ ପୋଡ ପିଠା ଖାଇଲୁ, ପାନ ଖାଇଲୁ, ଆଉ ମୋ ଭଉଣୀ ମାନେ ସମସ୍ତେ ଆସିଥିଲେ ମୁଁ ଆମେ ହଉଛୁ ଦଶ ପନ୍ଦର ଭଉଣୀ। ଛୋଟ ବଡକୁୁ ମିଶେଇକି ପନ୍ଦର ଜଣ ହେବେ।
ଓ ମାନେ ଆପଣଙ୍କର ଯୌଥ ଫ୍ୟାମିଲି।
ଆମର ଯୌଥ ଫ୍ୟାମିଲି ନୁହେଁ ଆମେ ସିନା ମୋ ବାପା ଏକା, କିନ୍ତୁ ମୋ ବଡ ବାପା ଦାଦା ଏସବୁ ମିଶିକି ଛଅ ଜଣ।
ହୁଁ ସେଇ କଥା ମୁଁ କହୁଛି ବା ମିଶିକି ମାନେ ଯୋଉ ଫ୍ୟାମିଲି।
ହଁ ଯୌଥ ଫ୍ୟାମିଲି ବହୁତ ଭଲରେ ରଜ ସେଲି ପାଳନ କଲୁ ଆଉ। ଆପଣ ତ ଆସିଥିଲେ, ଆଉ ଆପଣ ଜାଣିଥିବେ କେତେ ଭଲ ସେ ଆମ ଗାଁରେ ରଜଟା ହଉଥିଲା ଆଉ।
ଆଜ୍ଞା।
ପୋଡ ପିଠା ଖାଇଲୁ। ଆଉ ଚକୁଳି ପିଠା ଖାଇଲୁ ରଜରେ ଦୋଳିରେ ଝୁଲିଲୁ। ଛୋଟ ଛୁଆଙ୍କୁ ବି ଖେଳେଇଲୁ, ଛୋଟ ଛୁଆଙ୍କ ଦୋଳି ବି ପଡ଼ିଥିଲା ବହୁତ ସାରା।
ମୁଁ ତ ଆପଣଙ୍କ ସେଠି ମିହାଲ ପ୍ରସାଦ ଯାଇଥିଲି ରଜରେ, ସେଠି ଦୋଳି ଖେଳିଲି ମୋ ଛାତି କଣ ହେଇଗଲା। ସେଠି ଥିଲେ ମୁଁ ଓହ୍ଲେଇକି ପଳେଇ ଆସିଲି। ନାଇଁ ନାଇଁ ସେ ଦୋଳିରେ ମୁଁ ପା ପ୍ରଥମ ଥର ବସିଗଲି ସେଇଠୁ ଦୋଳିରେ ମୋ ପୁରା ମୋ ଛାତି କଣ ହେଇଗଲା ବିଜୁଭାଇ ତଳେ ଥିଲେ ମୁଁ ଓହ୍ଲେଇଲି।
ଆପଣଙ୍କ ଭାଇ ବାନ୍ତି ଫାନ୍ତି କରିଛନ୍ତି ଦିଥର।
ମତେ ଫୁଟାଣୀରେ ମତେ ଫୁଟାଣୀରେ ମତେ ଫୁଟାଣି ମାରି କହିଦେଲେ ମୋର କିଛି ହବନି ମୁଁ ଦୋଳି ଖେଳିଦେବି ସବୁ କଣ କରିଦେବି।
ନେ ମତେ ଥରେ ନେଇଥିଲେ ସେଠିକି ବାଲିଯାତ୍ରା ଯୋଉ ଜାଣିଥିବେ, କଟକର ଫେମସ ବାଲିଯାତ୍ରା
ହୁଁ, ବାଲିଯାତ୍ରା ତ ବିଶ୍ଵ ପ୍ରସିଦ୍ଧ ଆଉ।
ଉଁ ଯୋଉ ବଡ ଦୋଳି ଟା ରାମ ଦୋଳି କୁହାଯାଏ, ସେଇ ଦୋଳିରେ ମତେ ବସେଇ ଦେଲେ। ମତେ ବହୁତ ସେ ଦୋଳିକି ଡର। ମତେ କହିଲେ କିଛି ହବନି ମୁଁ ଅଛି ଆସେ, ବସିବୁ ଆସେ। ତାପରେ ଦି ରାଉଣ୍ଡ ଘୁରେ ଚିକି ନାଇଁ, ମୁଁ ମତେ-ମତେ ଲାଗିଲା ମୁଁ ଯୋଉ ହାର୍ଟ ବିଟ୍, ସବୁ ମାନେ କଣକଇଲ ଆଉ ଚାଲିବନି ବୋଧେ। ତାପରେ କାନ୍ଦିଲି, ତାପରେ ଆଣିକି ତଳେ ଛାଡିଦେଲେ।
ତେବା ବା-ବିଶ୍ୱାସ କରିବେ, ଭାଉଜ ମତେ ଲାଗିଲା ମୋ ଛାତିଆଉ ନାହିଁ ବା, ମୋ ହାଟ ବିଟ୍ ବାହାରି ପଳେଇଛି ବାହାରକୁ କୁଆଡେ।
ସେଇଟା ବହୁତ କଷ୍ଟ। ଜମା ଖେଳିବନି ଯାର ହାର୍ଟ୍ ଇଏ ଥିବ।
ପୁଅ ପିଲା କିଛି ସମସ୍ୟା ନାହିଁ, କିନ୍ତୁ ଫା-ପ୍ରଥମଥର ମୋତେ ଲାଗିଲା ଯେମିତି ମୋର ଦେହରେ ମୋର ମୋ ଇଏ ନାହିଁ। ମୋ ହାର୍ଟ୍ ନାଇଁ, ପଳେଇଛିକୁଆଡେ, କିଏ ନେଇଯାଇଛି।
ଏତେବାଟରୁ ଆଉଚନ୍ତି, ତମର ଭଲ ଆଉ। ବାଲିଯାତ୍ରା ହେଲେ ସେଇଠୁ ଯାଉଥିବ ସେଇଠି ଆ
ମୁଁ ତ ଯାଏବା। ମୁଁ-ମୁଁ ଯାଇଥିଲି ଦି ବର୍ଷ ମୁଁ ଆସିବି ତା ରୁମ୍ ରେ ଗାଧେଇବି ସେଠି, ପୁରା ମୋ ଦେହ ଟାଙ୍କ ବାଲିି, ମୁଁ ଆଉ ସେଇତିଲାଗି ଆଉ ଯାଉନି ସେଠି। ଲୋ କଭିଡ, ଆଉ କିଛି ନାହିଁ।
ତମେ ଦେଇ ଓହୋ। ତମେ ଦେଇଙ୍କ ନାଁ ଟା?
ଫୁଟାଣି ମାରିକି କହିଦେଲେ, କଲେ ମୁଁ ଦିଥର ଦୋଳି ଖେିଳିଲିଣି। ସିଧାନ୍ତ ଆଉଥରେ
ନାଇଁ ଯୋଉ ଡଙ୍ଗା ଦୋଳି ଟା ଖେଳିଲେ କି? ନା କୋଉଦୋଳି? ସେଇଠାରେ ତ ସେ ଦି ଦି ଥର ଖଣ୍ଡେ ବାନ୍ତିି କଲେ, ତାକୁ ପଚାରିବ ଆଉ। କହିବି ତାଙ୍କୁ
ମତେ ବା କହିଲେ। କହିଲେ ସିଦ୍ଧାନ୍ତ ଆ ଖେଳିବା କିଛି ହବନି। ଦେଖିଲା ବେଳକୁ ନିଜେ ବାନ୍ତି କରି ପଡିଛନ୍ତି।
ଓହୋ ତାହଲେ ତମେ ବି ଖେଳୁଥିଲ। ନାଇଁ? ତମେ ଝିଅ ପିଲାଙ୍କ ଦୋଳି ଗୁଡା କାହିଁ ଖେଳୁଥିଲ? ତମେ ପୁଅ ପିଲାଙ୍କ ଦୋଳି ଖେଳିଥାନ୍ତ।
ସବୁ ତ ପୁଅ ପିଲା ବସିଥିଲେ ତା ଦେହରେ ଆଉ। ଝିଅ ପିଲା କେହି ନଥିଲେ।
ହଉ ହଉ ଆଉ। ଭଲ କଥା ଆଉ। ଯା ହୋଉ ତମ ଆଡେ ରଜ ଟା ହଉନି ବୋଲି, ତମେ ଆମ ଆଡେ ଆସୁଛ ନା ଆଉ।
ନିଆଲ ପ୍ରସାଦ ମୁଁ ପ୍ରତିବର୍ଷ, ଆପଣ କଣ ନିମନ୍ତ୍ରଣ କଲେ ମୁଁ ନିଆଲ ପ୍ରସାଦ ଯିବି ପ୍ରତିବର୍ଷ, ଏଥର ବୁଲିବାକୁ ରଜ ଦେଖିବାକୁ।
ହଉ ଆଉ, ଠିକ୍ ଅଛି ଆଉ।
ଆଜ୍ଞା।
କିନ୍ତୁ ମୁଁ ଏଇଠି ତ ଦଶରା ପଡିଆରେ ରହିନି, ଆମ ଘରକୁ ପଳାଏ। ଆମର ପର୍ବପର୍ବାଣୀ ଆସିଲେ ମୁଁ ସେଠିକି, ତାରିଣୀ ସେଇ, ସେଠିକି ପଳେଇବ ଆଉ।
ଆମର ବି ଯଜ୍ଞ ହୁଏନି, କି ଆମର ସୁନ୍ଦରେଇ ମା ସୁନ୍ଦରେଇଙ୍କ ପାଖରେ ଯଜ୍ଞ ବହୁତ ବଡ ଆକାରରେ ହୁଏ। ତାରିଣୀ ଯଜ୍ଞ ହୁଏ। ଶିବ ଠାକୁର ଅଛନ୍ତି ଆମ ଗାଁରେ। ସ୍କୁଲ ଘର ପାଖରେ ଆମର ଶିବ ଠାକୁର ଆଉ ତାରିଣୀଙ୍କ ମାତା ତାରିଣୀଙ୍କ ପାଖରେ ଯଜ୍ଞ ହୁଏ ବହୁତ ବଡ ଆକାରରେ।
ହଁ ପା ମୁଁ ଜା
ମା ସୁନ୍ଦିରେଇଙ୍କ ପାଖରେ ବି ଯଜ୍ଞ ହୁଏ।
ହୁଁ ହୁଁ। ତମର ସେପଟ ଏରିଆ ଟା ଭଲ। ସବୁ ଠାକୁର ସବୁ ଅଛନ୍ତି। ସେଟି ମହାବିନାୟକ ଅଛନ୍ତି।
ମହାବିନାୟକ୍ ଚଣ୍ଡୀ ମନ୍ଦିର, ଆମେ ତ ଏଥରକୁ ଆମେ ଭାବିଯୁ ଯିବୁ ରଥଯାତ୍ରା ଦେଖିବାକୁ, ରଥ ଟାଣିବୁ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର।
ହଁ ହଁ ଭଲ କଥା ଯାଅ। ଯାଅ ଆଉ ଦେଖିକି ଠାକୁରଙ୍କୁ ଟିକେ ଆସ ଆଉ।
ଆଜ୍ଞା।
ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା। ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା ଧନ୍ୟବାଦ୍
ମତେ ବି ବହୁତ୍ ଭଲ ଲାଗିଲା
ହଉ ଆଉ କେବେ କଥା ହବା ରଖନ୍ତୁ ହେଲା ହୁଁ ହଁ